ହ୍ୟାଲୋ।
ଆଜ୍ଞା ବନ୍ଧୁ।
ହଁ ବାନ୍ଧବୀ ନମସ୍କାର।
ନମସ୍କାର।
କରୁଛ।
ଟିକେ ବସିକିନା। ଏଇ ବ୍ରଶ ଫ୍ରସ୍ କରିିକ ଉଠିକି ଟିକେ ଠାକୁର ଘରୁ ଆସିକି ବସିଥିଲି ଆଉ।
ଆଚ୍ଛା ଆଉ ସକାଳର ଜଳଖିଆ କଣ କରିଥିଲ?
କିଛି ଖାଇନଥିଲି କେବଳ ଏବେ ଗୋଟେ ଲଡୁ ଖାଇକି ଆସିଛି। ଆଉ ଖାଇନୁ କିଛି ଖାଇବୁ ଆଉ ଟିକେ ପରେ ଆଉ ଆଉ।
ଆଉ ଟାଇମ ସମୟ ଏବେ କେତେ ହେଲାଣି ଜାଣିପାରୁଛ ନା ନାଇଁ।
ନଅଟା ହେଇଗଲାଣି ନଅଟା। ଏଗାର ହେ
ଆଉ ତମର ବୟସ କେତେ?
ମତେ କୋଡ଼ିଏ।
କୋଡିଏ ବର୍ଷର ତମେ ପିଲା ତମେ ଯଦି ଠିକ ଟାଇମରେ ଠିକ ସମୟରେ। ହୁଁ ମାନେ ଖାଇବା ଟା ଖାଇବନି।
ଆଜ୍ଞା।
ଠିକ ସମୟରେ ସେଠୁ ପେଟ ଟା। ନିଶ୍ଚିନ୍ତ ଖରାପ ହବ ଦେହ ବି ଖରାପ ହବ।
ଆଜ୍ଞା।
ନିଜ ଗୋଟେ।
ସକାଳେ ଟିକେ ଭଲ ଲାଗେନି ଜଲଦି ଖାଇବା ପାଇଁ ତ ଟିକେ ଲେଟ ରେ ଖାଏ ଆଉ ପାଣି ପିଇଦିଏ। ପାଣି ପିଇକି ଟିକେ ଲେଟ ରେ ଖାଏ।
ତମେ ପିଲାମାନେ ପାଠ ପଢୁଛ। ଏସବୁ କୁ ଜାଣିବା କଥା ନା ଆଉ।
ଆଜ୍ଞା।
ଠିକ ଠିକ ସମୟରେ ଠିକ କାମ କରିବା। ଠିକ ସମୟରେ ଖାଇବା ପିଇବା। ତମେ ଯଦି ପାଠ ପଢୁଆ ପିଲା ହେଇକି ଏମତି ସବୁ ବେ ଫାଇଦା ଭଳିଆ କାମ କରିବ ଆଉ ତମ ଠାରୁ ତମଠାରୁ ସାନ ସାନ ପିଲାମାନେ। ସେମାନେ କଣ ଶିଖିବେ।
ଆପଣ ଠିକ କହିଲେ ସେଇଟା ବି ଠିକ କଥା। ଆପଣ କଣ କରିଥିଲେ?
ଏଇ ମୁଁ ମୋର ଏଇ ସକାଳର ନିତ୍ୟକର୍ମ ସାରି।
ଆଜ୍ଞା।
ମୁଁ ଉଁ ଛୁଆ ଟିକି ମୋର ସ୍କୁଲ ତାକୁ ଉଠି ଜଳଖିଆ କରିକି ଦେଲି। ରୁଟି କଲି ଭଜା କଲି ତାକୁ ଦେଲି ସେ ସ୍କୁଲ ଗଲା। ମୁଁ ମୋର କାମ ଦାମ ସବୁ ସାରି ଉଁ ମୋର ଟିକେ ଜଳଖିଆ ଖାଇ
ଆଜ୍ଞା।
ଖାଇକି ହେଇ ବସିଛି ଆଉ ଟିକେ ପରେ ଏ ମୁଁ ଖରାବେଳର ରୋଷେଇ ପାଇଁ ଲାଗି ପଡିବି ଆଉ।
ଆପଣ କଣ ଏବେ କଣ କରନ୍ତି?
ମୁଁ ଏଇ ସିଲେଇ ଫିଲେଇ କାମ ଟିକେ କରେ ଆଉ ଏଇ ଘରେ ଯୋଉ ସିଲେଇ କର ଅଁ ଦୋକାନ ରେ ତ ଲୋକ କରୁଚନ୍ତି ଏଇ ଘରେ କରେ ଲୋକ ମାନଙ୍କର ବି କରେ। ଯିଏ ଦିଅନ୍ତି ବନେଇବା ପାଇଁ ଏବେ ତ ସବୁ ବାହାଘରିଆ ସିଜିନି ଚାଲିଛି।
ହୁଁ।
ଏମିତ୍ ସବୁ ଦଉଚନ୍ତି ଯେ ଯେମତି ଗୋଟେ ଗୋଟେ ବସିବା ଅପେକ୍ଷା
ହୁଁ ନିଶ୍ଚିନ୍ତ ନିଜେ ଝିଅମାନେ ହେଲେ ବି ନିଜ ନିଜ କାମ ନିଜେ ଉଠେଇବାଟା ନିନ୍ ମାନେ ନିହାତି ଦରକାର।
ଅ ହଁ ତମେ ବି କାଇଁ ବସିଛ ତମେ ବି ଟ୍ୟଉସନ୍ କରୁନ? ଦି ପଇସା ବାପାଙ୍କୁ ସାହାଯ୍ୟ କରିପାରିବ।
ଠ ପାଠ ପଢଉଚି ପିଲାମାନଙ୍କୁ ପାଠ ପଢଉଥିଲି। ଉଁ ତ ସେଇଥିରୁ କିଛି ସାହାଯ୍ୟ ମୋତେ ମୁଁ ବି ବାପାଙ୍କୁ କରିପାରୁଚି। ତ ଉମ୍ ଏ ପାଠ ପଢା ମୋ ପାଠ ପଢା ସରିଲେ ମଧ୍ୟ ମୁଁ କିଛି ଭାବି ଚି ନିଜ ଗୋଡ଼ରେ ନିଜେ ଠିଆ ହେଇ ବାପାମାନଙ୍କୁ ବି ବାପା ଭାଇଙ୍କୁ ବି ସାହାଯ୍ୟ କରିବି ଭାବିଚି।
ହଁ ତମେ ବି ବସନି ତମେ ବି ଗୋଟେ ଝିଅ। ଯଦି ତାର ପାଠ ପଢା ଖର୍ଚ୍ଚ ଉ ଉଠେଇ ପାରିଲା ବାପା ମାନଙ୍କୁ ଟିକେ ହାଲକା କଲା ବାପା ତ ସବୁବେଳେ ତ ବାପା ଜୀବନସାରା ତ ବାପା ଏମତି ଏକ ମଣିଷ ଯେ ଜୀବନ ପକ୍ କେଟେ ଖାଲିରେ ତାଙ୍କ ଜୀବନ କଟିଯାଏ। ସବୁ ସେ ଛୁଆ ପାଇଁ ସବୁ କିଛି ତ୍ୟାଗ କରନ୍ତି କାରଣ ମୁଁ ବି ଗୋଟେ ମା ହେଇଛି ମୁଁ ବି ଗୋଟ୍ ଟେ ସଂସାର କରିଛି ମୁଁ ଜାଣିପାରୁଛି ମା ବାପା ହବା କେତେ କଷ୍ଟ। କେତେ କଷ୍ଟ ମାନେ ସବୁବେଳେ ପାଇଁ ପକେଟ ଖାଲି ଥିବ କିନ୍ତୁ ଝିଅ ପୁଅ ଯାହାବି ମାଗନ୍ତି ବାପାଙ୍କ ପାଟିରୁ ମନାର ଶବ୍ଦ ନଥାଏ। ବାପା ଏଇଟା ଆଣିବ? ହଁ ପିଲାମାନେ ବୁଝନ୍ତିନି ଯେ ଏ ଉଁ ବାପାଙ୍କ ପାଖରେ ଥିବ କି ନଥିବ କିନ୍ତୁ ଗୋଟାଏ କଥାରେ କୁହନ୍ତି ନା ବାପ ଥିବା ପୁଅ ସଭାରେ ହାରେନି ଗୋଟେ କଥାରେ କୁହନ୍ତିି। ସେମିତି ବାପ ଥିବା ପୁଅ ଝିଅ ମାନେ କି ଆଉ ଅଭାବକୁ କେବେ ବୁଝି ପାରନ୍ତିନି କାରଣ ତାଙ୍କ ମୁଣ୍ଡ ଉପରେ ଯେମିତି ଘର ଘର ଆମ୍ ଆମ ମୁଣ୍ଡ ଉପରେ ସବୁ ଛାତ ସେମିତି ପିଲାମାନଙ୍କ ମୁଣ୍ଡ ଉପରେ ଛାତ ଭଳି ତାଙ୍କ ବାପା।
ଆଜ୍ଞା।
ମାଟି ଭଳି ତାଙ୍କ ମା ସେମତି କାରଣ ଆଉ ଯେହେତୁ ତମେ ତ ଏବେ ଛୋଟ ପିଲା ଆମେ ସଂସାର କଲୁଣୁ ଆମେ ବି ପିଲା ଜନ୍ମ ଯଦି ମା ହେଲୁଣୁ ଆମେ ନିହାତି ଟିକେ ସବୁ କିିଛି ସେ ବିଷୟରେ ଜାଣି ସାରିଲୁଣୁ।
ଆଜ୍ଞା।
ଆଉ ସେତିକି ତ, ଯଦି ତୁମେ ବି ସେତ୍
ନା ଆମ ମା ମାନେ ବି ଆମକୁ ବୁଝାନ୍ତି କି, ଏସବୁ ଜିନିଷ ଆପଣ ଯେମିତି ଗୋଟେ ମାଆ ଭଳିଆ ବୁଝେଇଲେ, ମୋ ମାଆ ବି ସେମିତି ବୁଝାନ୍ତି। ଆମ ଘରେ ଭାଇ, ବାପା ସମସ୍ତେ ଆମକୁ ବୁଝାନ୍ତି। ଏମିତି ଭଲ ବାଟରେ ଯିବା ପାଇଁ, ଆମେ ବି ଚେଷ୍ଟା କରିବୁ। ଯେମିତି ଗୋଟେ, ଆଗାମୀ ଦିନରେ ଗୋଟେ ଭ ଭଲ ମଣିଷ ହେଇ ବାହାରିବା ପାଇଁ।
ହଁ ଠିକ୍, ତୁମେ ଯଦି ଗୋଟେ ଭଲ ମଣିଷ ହେଇପାରିବ, ତମକୁ ଦେଖିକି କାଲି ସକାଳେ ଅ ଆମ ପିଲାଟି ବି ମଣିଷ ହବାକୁ ଚେଷ୍ଟା କରିବ।
ଆଜ୍ଞା।
ଗୋଟେ ଯେମିତି କୁହନ୍ତି, ଯଦି ଗୋଟେ ମା ସବୁବେଳେ ବହି ଧରିକି ବସିଲା, ତା ପିଲା ବି ସେ ବହିକୁ ଅନୁସରଣ କରି ଚାଲିବ।
ଆଜ୍ଞା।
ଯଦି ଗୋଟେ ମା, ତା ସକାଳୁ ଉଠିକି ତାଙ୍କ ଶାଶୁଙ୍କୁ ସିଏ ପ୍ରଣାମ କରୁଥିବେ ତାଙ୍କ ଝିଅ, ତାଙ୍କ ଶାଶୁ ଘରୁକୁ ଗଲେ ବି ତାଙ୍କ ଶାଶୁକୁ ବି ପ୍ରଣାମ କରିବା ଶିଖିବେ। କି ମୋ ମା କରୁଥିଲା ସେମତି, ସେମତି ତମେ ଯଦି ବି ଭଲ ମଣିଷ ଟେ ହୁଅ। ଝିଅ ପୁଅ ତ ଏଥିରେ କିଛି ନାହିଁ, ତମେ ଯଦି ବି ଭଲ ମଣିଷ ହୁଅ, ବାପାଙ୍କୁ ସାହାସ ଦବ। ଆଉ ବାପାଙ୍କର କଷ୍ଟ କୁ ତ କେହି ତ, ବାପା ମାଙ୍କ ଦୁଃଖ କୁ ତ କେହି ତ ମାନେ ଉଠେଇ ପାରିନି, ସେଇ ଏତ ବେଳେ ଉଠା ଦିଆଯାଏ ଯେତେବେଳେ ଜଣେ ଝିଅ ଗୋଟେ ମା ହୁଏ। କି ଗୋଟେ ପୁଅ ଗୋଟେ ବାପା ହୁଏ।
ତ ଚେଷ୍ଟା କରିବୁ ବାପା ମାଙ୍କ କଷ୍ଟ ଟିକେ ଦୂର କରିବା ପାଇଁ।
ଆପଣଙ୍କ ଆଡେ ପାଗ କେମିତି ଅଛି?
ପାଗ ତ, ଏଇଠି ତ, ଚାରି ପାଞ୍ଚ ଦିନ ହେଲାଣି ବହୁତ ମେଘ ହଉଚି, କାଲି ଟିକେ କଣ ଖରାବେେଳେ ଟିକେ ଭଲ ପାଗ ଦେଖେଇଲା, ପୁଣି ବର୍ଷା, ପ୍ରବଳ ବର୍ଷା। ମାନେ ଲାଗି ରହୁଛି ସେମିତି ବର୍ଷା, ବର୍ଷା ହବା ବି ଭଲ।
ବର୍ଷା ହେଲେ ଭଲ, ବର୍ଷା ନହେଲେ କେମିତି ଆମର ଖରା ଯୋଉ ହେଇକି ଗଛ ପତ୍ର ଶୁଖି ଯାଇଥିଲା ମାଟି ପୁରା ଆ ଉର୍ବରତା କମି ଯାଇଥିଲା, ବର୍ଷା ହେଲେ ସିନା ମାଟି ଟିକେ ପାଣି ପାଇବ।
ବର୍ଷା, ବର୍ଷ ବର୍ଷା ହେଲେ ହିଁ ଚାଷ କାମ କରିହବ, ଏବେ ସବୁ ନୂଆ ନୂଆ ବିହନ ସବୁ ପଡୁଚି ନା?
ଆଜ୍ଞା।
ତଳି ପଡୁଛି, ଯୋଉ ଧାନ ଗଛ ତଳି।
ଆଜ୍ଞା। ଆପଣଙ୍କ ଆଡେ କଣ ଭଲ ଚାଷ ହୁଏ?
ଆମର ଏପଟେ ଆମର ଏପଟେ ଜାଣିଥିବେ ଧାନ ଚାଷ, ଆଉ ମୁଗ, ଖରା ଦିନ ଯୋଉ ମୁଗ
ଆଜ୍ଞା।
ମୁଗ, ବିରି ଏସବୁ ଆଉ ଧାନ ଆଉ ଖରା ଦିନିଆ ସବୁ ଟମାଟର, ପନିପରିବା ଯୋଉମାନେ ଲଗାନ୍ତି
ଆଜ୍ଞା।
ଶୀତ ଦିନିଆ ଆଳୁ ଫାଳୁ ଲଗା ହୁଏ।
ଆପଣଙ୍କ ଆଡେ ରଜ କେମିତି ସବୁ ପାଳନ କଲେ ଏବେ ରଜ ତ ଯାଇଛି। ଆଉ ଆପଣ ଆମେ ତ ଓଡିଆ ଜାଣିଥିବେ ରଜ କେମତି କଣ
ହଁ ଆଗ ତ ଅ ଆଗ ଭଳି ଯେତେବେଳେ ଆମ ଛୋଟ ଆମେ ଯେତେବେଳେ ପିଲା ଥିଲୁ ସେତେବେଳେ ରଜ ବହୁତ ସୁନ୍ଦର ବହୁତ ସୁନ୍ଦର ଭାବେ ପାଳନ କରାଯାଉଥିଲା। ଏବେ ତ ସବୁ ଆମର ଆଧୁନିକ ଷ୍ଟାଇଲ ର ରଜ ହେଇଗଲାଣି।
ଆଜ୍ଞା।
ହେଲା ଆଗ କାଳରେ ଆମ ଘର ପାଖରେ ସବୁ ମହାନ୍ତି ଘରର ଲୋକମାନେ ସେମାନେ ଟୋଟାଲ ଗୋଟେ ରଜର ଗୋଟେ ଘର ଥାଏ। ରଜ ଘର ତା ନା ସେମାନେ ସେ ସାଇକଜାଙ୍କର ଯେତେ ଝିଅ ଛୁଆ ସବୁ ସେଇ ଘରେ ରହିବେ ତିନି ଦିନ ଯାକ
ଆଚ୍ଛା।
ତିନି ଦିନ ରହିବେ ତାଙ୍କର ପାଳି କରି ସମସ୍ତେ ରୋଷେଇ କରି ନେଇ ସେଇଠି ପହଞ୍ଚିବେ ବହୁତ ସୁନ୍ଦର ଲାଗେ। ରାତି ରାତି ଗୀତ ଗୋଲୁ ଥିବେ ନାଚ କୁଦ କରୁଥିବେ ରଜର ଗୋଟେ ମାହୋଲ ଥିଲା।
ଆଜ୍ଞା
ଆଉ ଏବେ ତ ଆଧୁନିକରେ ତ ସବୁ କିଛି ବୁଡିଗଲା।
ଆଜ୍ଞା ଆମ ମା ବି କୁହନ୍ତି କି ଆଗରୁ ଉଁ ଝିଅ ମାନେ ଏବେ ତ ଝିଅମାନେ ଆମେ ମାନେ ଆମକୁ ଘରୁ ବାହାରକୁ ବାହାରିବାକୁ ବି ଘର ଲୋକଙ୍କ ପାଖରେ ଡର। ଆଜିକା ଦୁନିଆ ଯାହା ହେଲାଣି ତ ସେଥିଲାଗି ଆଗରୁ କୁହନ୍ତି କି ବାହାରେ ଯାଇକି ରଜ ତିନି ଦିିନଙ୍କ ଝିଅ ହଉ ପୁଅ ହଉ ସମସ୍ତେ ଝିଅ ମାନେ ଦୋଳି ଖେଳିବାକୁ ଯାଆନ୍ତି ଘରେ ଘରେ ଯାଇକି
ଏବେ ତ ଦୋଳି ତ ଆଉ ପ୍ରାୟତ ଗୋଟେ ଗୋଟେ ଗାଁ ରେ ଅଛି। କିନ୍ତୁ ଆଗ କାଳେ ଝିଅ ମାନେ ନିଜ ଘରେ ଖାଉନଥିଲେ ତାଙ୍କ ଝିଅ ତମ ଘରେ ତମ ଝିଅ ତାଙ୍କ ଘରେ ଏଭଳି ରଜ ହଉ। ଥିଲା ଆଉ ରାତି ମନ ଅଛି ଆମର ମୋ ଜେଜେ ମା ବୁଢୀ ହେଲେଣି ଶହେ ବର୍ଷ ତଥାପି ଏବେ ବଞ୍ଚିଛନ୍ତି। ମନ ଅଛି ସିଏ କଣ କରନ୍ତି ନା ହଳଦୀ ଜାଣିଥିବେ ଏବେ ତ ହଳଦୀ ଝିଅ ମାନେ ଲଗଉନାହାଁନ୍ତି।
ଆଜ୍ଞା
ହେ ତ ସବୁ ଯୋଉ ଏଇ କିଣାର କସ୍ମେଟିକ ଜିନିଷ କୁ ୟୁଜ କଲେ ଲଗେଇଲେ। ମୁହଁରେ ସବୁ ସେମତି ନାହିଁ ସେତେବେଳେ ହଳଦୀ ସବୁ ରାତିରେ ହଳଦୀ ଫଟା ହେଇ ରହୁଥିଲା। ବର୍ଷ ରାତି ପାଇ ନଥିବ ଭୋର ଭୋର ହେଇଥିବ। ହଳଦୀ ଲଗେଇ ସବୁ ଗାଧେଇ ହଉଥିଲେ ସେ ଯୋଉ ସୁନ୍ଦର ରଜ ଝିଅ। ତମେ ତ ତାକୁ ଦେଖିନ? କିନ୍ତୁ ଆମେ ଦେଖିଛୁ ଯେତିକି ବି ଦେଖିଛୁ ବହୁତ ବଢିଆ ସେ ରଜ ବହୁତ ବଢିଆ।
ଆମେ ବି ଅନୁଭବ କରୁ ମା କୁହନ୍ତି ଯେଜେ ମା କୁହନ୍ତି କି କିଛି ଆମକୁ ବି କୁହନ୍ତି ଏଇ ସେଇ ଉଁ ଇଏରେ କି ହଳଦୀ ଲଗେଇବ ଅଳତା ପାଦରେ ଲଗେଇବ। ସମସ୍ତ ଗୁରୁଜନ ମାନଙ୍କୁ ନମସ୍କାର କରିବ। ତ ଏମିତି ସବୁ ଥାଏ। ଆମେ ବି ଜାଣିଛୁ। ଆମ ଘରେ ବହୁତ ସେଇ ପରମ୍ପରାକୁ ଆମର ମାନନ୍ତି ଆମ ଆମର ସମସ୍ତେ ଆମ ଘରେ କୁହନ୍ତି ସେଇ ପରମ୍ପରା ଆମ ଚାଲିଛି ଏବେ ବି
କିଛି କିଛି ଦିନିସ କୁ ସମସ୍ତେ ତମେ ମାନେ ତ ପାଠ ପଢୁଆ ଝିଅ ପିଲା ସେ ତମେ ମାନେ ଯଦି ତାକୁ ବଜାୟ ର ଦେଖିବ ତାହେଲେ ଆମର ପୂର୍ବର ସଂସ୍କୃତି ପରମ୍ପରା ସେମତି ରହିବ। ଗୋଟେ ଗୋଟେ ଘର ବି ଅଛି ଏବେ ବି ସେମିତି ହଉଛି।
ଆଜ୍ଞା।
ତା ନାଇଁ ତା ତାମାନେ ନୁହେଁ ଯେ ରଜଟା ଉଠିଗଲା ଅଛି। କିନ୍ତୁ ଆମ ଆଜିକାଲିକା ପିଲାତାକୁ ଆଧୁନିକ ଷ୍ଟାଇଲରେ ନେଇଗଲେ ନେଇଯାଇ। ଯଦି ଆଉ ହେଲା ନହେଲେ ରଜରଜ ଏତେସୁନ୍ଦର ପର୍ବ ରଜ ହଉ ଉଛି ଆଷାଢର ପ୍ରଥମ ଆଉ ଆମର ଯୋଉ ଖରାଗରମର ଶେଷରଜ ହେଲା ରଜ ସଂକ୍ରାନ୍ତି ସବୁ ସ୍ତ୍ରୀଲୋକ ମାନେ ନୂଆଶାଢୀ
ଆଜ୍ଞାଶୁଣନ୍ତୁ ମୁଁ ଟିକେଏବେ କାମଗୋଟେ ପଡିଗଲା ମୁଁ ଏବେ ଆଉ ଟିକେ ସମୟ ଆପଣଙ୍କୁ ଦେଇପାରିବିନି କଥା ହେଇକି ବହୁତ ଭଲ ଲାଗିଲା।
ମତେ ଭଲ ଲାଗିଲା ପୁଣି କେବେ ଟାଇମ୍ ସମୟ ପାଇଲେ ଦିଜଣ କଥାହବା। ରଖୁଛି ଜୟ ଜଗନ୍ନାଥ।